ହାଲୋ। ହାଲୋ।
ହଁ ହାଲୋ।
ହଁ ଭଏସ କ୍ଲିୟର ଆସୁନି।
ମୁ ହୁଁ କୁହନ୍ତୁ।
ହଁ କଣ କରୁଛନ୍ତି?
ମୁଁ ଏଇଠି ଆସିଥିଲି ଟିକେ ଗୋଟେ ମେଡିକାଲ କାମ ଥିଲା ଆସିଥିଲି ଆଉ। ନାନୀ ମୋର ବଡ ପିସି ନାନୀ ପଡି ଯାଇଥିଲେ ତ। ଆସିଥିଲି ଟିକେ।
ହଁ କଣ ଦେହ ଖରାପ ହେଇଥିଲା?
ହୁଁ।
ଓ ହୋ।
ମୁଣ୍ଡ ବୁଲେଇକି ଟିକେ ବ୍ଲଡ ପ୍ରେସରରେ ପଡିିଗଲେ। ହୁଁ
ଓହୋ ହଁ ବ୍ଲଡ ପ୍ରେସର ଥିଲେ ତ ହାଇ ହେଇଗଲେ ପଡିଯିବେ ଆଉ ଏ ମେଡିସିନ। ଖାଉ ନାହାନ୍ତି କି ରେଗୁଲାର?
ହୁଁ ରେଗୁଲାର ଖାଇ ନାହାନ୍ତି ଏବେ। ମେଡିକାଲ ମାନେ ବା-ବାରିପଟେ ପଡିଗଲେ। ଆମେ କାଲି ପଡିଗଲେ ଆସିଥିଲୁ ଦେଖିବାକୁ ଆଜି ଏଇଠି ଆସିଛୁ ଆଜି ଆଉଥରେ।
ଓହୋ କଣ ସିରିଅସ୍ ଅଛନ୍ତି କି?
ନାଇ ସିରିସ ମାଡହେଇଜାଇଛି ଯୋରେ।
କଣ ମୁଣ୍ଡ?
ନା ନାଇଁ ପିଠି ଆଇ ପଞ୍ଜରା ମାଡ ହେଇଛି ଟିକେ ଫ୍ରାକ୍ଚର ହେଇାଇଛି ତି ସାରେ ତ ଆମେ ଏକ୍ସରେ ହେକା କରିଥିଲୁ। ଦେଖିଲେ
ହୁଁ ହୁଁ ମେଡିସିନ ଏମିତି ଖାଉ ଖାଉ କେମିତି ଏତେ ହାଇ ହେଇଗଲା ଜାଣି ପାରିଲେନି?
ନାଇଁ ଆଗରୁ ଥିଲା ବ୍ଲଡ଼ ପ୍ରେସର ଖାଉନଥିଲେ ଏବେ ଟେ ମାନେ କଣ ହେ ଲାଗି ମୁଣ୍ଡ ବୁଲେଇ ପଡ ନା କଣ କେମିତି ହେଲେ ଆଉ
ତାପରେ ଯାହା ଯେତେବେଳେ ହବାରେ ଥିବ ହବ ତମେ ଯେତେ ମେଡିସିନ ଖାଅ ଯେତେ ଜଗିକି କି ରୁହ।
ହଁ।
ଆଉ ଆପଣ କଣ କରୁଚନ୍ତି?
ହଁ ନାଇଁ ମୁଁ ଏମତି ବସିଥିଲି ଆଉ ଏବେ ଫ୍ରି ଅଛି ଟିକେ କିଛି ଏନେ କାମ ନାହିଁ ବସିଥିଲି ଏମିତି ଆଉ। ରୋଷେଇ ଆଜି କଣ ଭାତ ଅଣ୍ଡା ତରକାରୀ ଆଉ ଗୋଟେ ମାନେ ଘାଣ୍ଟ ତରକାରୀ ଟାଇପି ର ଆଉ ସବୁ ପ୍ରକାର ପରିବା ପଡିକି ଆଉ।
ହୁଁ ଆପଣ କରିଥିଲେ ସବୁ?
କଣ କହିଲେ?
ନିଜର ବନେଇ ଥିଲେ ଆପଣ
ଅହଁ ହଁ ମୁଁ ଅଣ୍ଡା ତରକାରୀ କରିଦେଇଥିଲି ବୋଉ କରିଥିଲେ ମୋ ଶାଶୁ କରିଥିଲେ ତରକାରୀ ସାଧା ତରକାରୀ ଆଉ
ଓ ହୋ ମିଶିକି ତାହେଲେ ଶାଶୁ ବୋହୂ କରୀଥିଲ।
ହଁ ହଁ।
ଆଉ ଜଏଣ୍ଟ ଫ୍ୟାମିଲି ନା କେମିତି କଣ ଅଛନ୍ତି?
ଜଏଣ୍ଟ ଫ୍ୟାମିଲି ଆମର ତ ବଡ ଫ୍ୟାମିଲି ନା ନୁହଁ ସେମତି ଆମ ତ ଅଲଗା ରହୁଛୁ ଏଠି ଆମେ ମୋ ହଜବେଣ୍ଡ ମୋ ଶାଶୁ ମୁଁ ଆଉ। ମୋ ପୁଅ ଆଉ
ହୁଁ ଆଉ ପୁଅ ପଢାପୁଢି କଲାଣି?
ହଁ ହଁ ପଡ଼ିଲାଣି।
କୋଉ କ୍ଲାସ କଣ ପଢୁଛନ୍ତି?
ହୁଁ ପୁଅର ଷ୍ଟାଣ୍ଡାଡ଼ ଟୁ ହେଲା ଏଥର।
ହୁଁ ଆପଣ କୋଉଠୁ କହୁଛନ୍ତି ମାନେ କୋଉଠି ଡିଷ୍ଟରୁ ନୟାଗଡ଼ ନା ଭୁବନେଶ୍ଵର ନା
ନାଇ ଢେଙ୍କାନାଳ।
ଢେଙ୍କାନାଳ ହଁ ଆପଣଙ୍କର ତ ଆମ ନୟଗଡ଼ ଡିଷ୍ଟ୍ରି ରୁ କହୁଲି।
ହଁ ହଁ।
ଢେଙ୍କାନାଳ ତ ବହୁତ ଭଲ ଭଲ ଜାଗା ବି ଅଛି ବୁଲିବାକୁ।
ହଁ ହଁ ଢେଙ୍କାନାଳ ରେ ଭଲ ଭଲ ଜାଗା ଅଛି ଆ ସେଠି ବି ଆଉ ତ ତମ ଏରିଆ ବି ଏତ ଭଲ ଜାଗା ଅଛି।
ଆମ ଠୁ ଢେଙ୍କାନାଳଟା କାଲି ପ୍ରସିଦ୍ଧ ଟିକେ ଅଛି।
ହଁ ହଁ ହଁ ହଁ। ଆସିନାହାନ୍ତି କି ଏପଟେ? କୁଆଡ଼େ ବୁଲାବୁଲି କରିବାକୁ ଏପଟ ଏରିଆକୁ?
ହଲୋ।
ଏପଟ ସାଇଡି କି ଆସିନାହାନ୍ତି କେବେ ବୁଲାବୁଲି କରିବାକୁ?
ଢେଙ୍କାନାଳ ହଁ ଯାଇଛି ଥରେ ଯାଇଛି। ଗୋଟେ ମ୍ୟାରେଜ ପାର୍ଟି ଆରେଜ କରିବାକୁ ଯାଇଥିଲି ଆଉ। ଜଣେ ଥିଲା ଜଣେ ମାନେ ଭାଇ ଜଣେହେବେ ତାଙ୍କର ମ୍ୟାରେଜ ସରିଥିଲା ତ ଯାଇଥିଲି ଏଞ୍ଜୟ୍ କରିବାକୁ ଆଉ।
ଅ ହ
ହୁଁ।
କପିଳାସ କେବେ ଆସିନାହାନ୍ତି?
ହଁ କପିଳାସ ତ ମୁ ଯାଏ।ସବୁ ବର୍ଷ ଯାଏ। ପାଣ ଆମର ଯୋଉ ପାଣି ଭାର ନିଅନ୍ତି। ପାଣି ଭାର ତ ଏବେ ଶ୍ରାବନ ଆସି ଶ୍ରାବଣ ଆସି ଆସିଲାଣି। ଭାଇ ଆମର ଦେଖିଚନ୍ତି ତ ଓଡିଆ କଲଚର ର ସବୁ ବାର ମାସରେ
ହଁ ହଁ ହଁ। ଶ୍ରାବଣ ମାସରେ ନେଇକି ଯାଆନ୍ତି? ତମେ ନେଇକି ଯାଅ?
ସବୁ ବର୍ଷ ମୁଁ ମୋତେ ତିନି ବର୍ଷ। ତ ଚାରି ବର୍ଷ ହେଲା ଯାଉଚି କପିଳାସ୍।
ଓହୋ ସବୁ ବର୍ଷ ତାହେଲେ ଆସୁଚ ନାଇଁ?
ହଁ ଫାଷ୍ଟ୍ ପାଳି ନହେଲେ ସେକେଣ୍ଡ୍ ସୋମବାର ପାଳି ଯାଉଚି ଆଉ।
ମାନେ ଗୋଟେ ପାଳି ଆସ ନାଇଁ କି?
ହୁଁ କେତବେଳେ ଗଡଗଡିଆ ଘାଟରୁ ପାଣି ଉ
ହଁ ହଁ। କୋଉ ପଟେ ଯୋଉ ପାହାଚରେ ଯାଉଚ ନା ବାର ବାଙ୍କରେ ଯାଉଚ। ହୁଁ ପାହାଚାର ବି ତ ପାହାଚ ଗୁଡା ବହୁତ ଅଳିଆ ଅସନା ହେଇକି ପଡିଚି।
ହଁ ସଜ ଗମେଣ୍ଟ କରୁନି ପୁଣି ଆମର ପ୍ରାୟ ଗଛପତ୍ର ଭାଙ୍ଗିଯାଏ। ସେଇ ଟାଇମ୍ ରେ ବହୁତ ସ୍ନେକସ୍ ମାନେ ଜଙ୍ଗଲ
ହଁ ହଁ ତା ବାହାରନ୍ତି ହଁ ତା ତାପରେ କଣ କହିଲ ବର୍ଷା ହେଇକି ଆଁ ହେଇଟା ଯୋଉ ଜଙ୍ଗଲ ଟା ତ ଦିପଟ ସାଇଡ ବର୍ଷା ହେଇକି ସେ ଆଉ ଟିକେ ହେଇଯାଏ। ଆଁ ତାପରେ ସେପଟେ ଆଗରୁ କଣ? ପାହାଚପଟେ ଲୋକ ଯିବା ଆସିବା ସବୁବେଳେ ଚାଲିଥିଲା ଟିକେ ସଫା ସୁୁତୁରା ରହୁଥିଲା। ଏବେ ତ କେହି ଆଉ ହଁ। ସବୁ ତ ବାରବାଙ୍କରେ ପଳଉଛନ୍ତି ଆଉ ପାହାଚରେ ଆଉ କିଏ ଚଢିକି ଯାଉଚି। ସେ ଯୋଗୁ ପାହାଚ ପୁରା ଅଳିଆ ଅସନା ହେଇକି ପଡିଚି।
ହଁ।
ଖାଲି ଏଇ ଶ୍ରାବଣ ମାସରେ ଯିଏ ପାଣି ନେଇକି ଯାଉଥିବେ ଯାଉଥିବେ ପାହାଚ ପଟେ ଆଉ।
ହଁ ଆମେ ଯାଉଛୁ ପା ସେମାନେ ସବୁ ବର୍ଷ ଫାଷ୍ଟ୍ ପାଳି ନହେଲେ ସେକେଣ୍ଡ୍ ପାଳିକୁ ଆମେ ପାଣି ନେଇକି ଯାଉ। ପ୍ରଭୁଙ୍କୁ ବାପା ଅଛନ୍ତି ଆମର ଚନ୍ଦ୍ରଶେଖର ବାବା ଅଛନ୍ତି ତାଙ୍କୁ ଦେଖ ଦର୍ଶନ କରିକି ପାଣି ତ ତାଙ୍କ ଉପରେ ଢଳା ହଉନି ସେପଟେ ବୃଷବ ଉପରେ ଢଳା ହଉଚି ନହେନେ ଉପରେ ଅଛନ୍ତି ଆମର। ହଁ ତାଙ୍କ ବଡ଼ ଯେ ବୁଢା ଯୋଉ କୁହନ୍ତିନି ତାଙ୍କ ଉପରେ ଅଛନ୍ତି, ଆଉ ଗୋଟେ ଅଛନ୍ତି। ସେଇଠି ଢାଳିକ ଆସ।
ହଁ ହଁ।
ମୁଁ କପିଳାସ ମନ୍ଦିର ଉପରେ ଆଉ ଗୋଟେ ନାହିଁ ମନ୍ଦିର ସେମତି ହ୍ୱାଇଟ୍ କଲର ର ଗୋଟେ ଅଛି
ମନ୍ଦିର ଉପରେ?
ହୁଁ । ତା ମନକୁ ପୁଣି ସେପଟକୁ ଯିବାକୁ ଅଛି ଆମର ଦେବସଭାକୁ ବାଟ ଅଛି।
ହଁ ହଁ ହଁ ହଁ ହଁ।
କଣ ନାଆନ୍ତି କହନ୍ତି।
ଦେବସଭା ନାଇଁ ନାଇଁ ଦେବସଭା ମୁଁ ସେପ୍ ସେପଟୁ ଉପରକୁ ଚଢି ପାଇଲୁନୁ ଯାଇଥିଲୁ ଥରେ। ୟାଁ ମାନେ ମୁଁ । ଯିବା ଦେଖିଆ ଓପୁରୁକୁ ମାନେ ବାର ଆମେ ପାହା ଚରେ ଯାଇନଥିଲୁ ବାର ବାଙ୍କରେ ପଳେଇଲୁ ବାଇକ୍ ରେ ପଳେଇଥିଲୁ ବାରବାଙ୍କରେ ମୁଁ କହିଲି ଓପୁରୁକୁ ଯିବା ଉଠିକି ଦେବସଭା ଆଉ କଣ ଯୋଉ ସୀ ତାଙ୍କ ମେଟ ଶାଳା ଏମିତି ସବୁ ଅଛି। ହଁ ହଁ ଦେଖିବା ପାଇଁ ଆମେ ଯାଇପାଇଲୁନୁ। ଏତେ କେ ଅଥାପି ବହୁତ ଗୁଡ଼େ ବା ଲେଖା ହେଇଚି ସେଇଠି ଅଳ୍ପ ବାଟ ବୋଲି ହଁ ଦଶ ମିନିଟ୍ ଚାଲିଗଲେ ହବ ପଡ଼ିଯିବ। ହେଲେ ବୋହୁତ ଗୁଡ଼େ ବା ଆମେ ଅଧଘଣ୍ଟେ ଭଳିଆ ଓପୁରୁକୁ ଉଠି ଉଠି ଚାଲିକି ଯାଇଚୁ ସେ ଓପୁରୁକୁ ବି କେହି ଲୋ କ ଯାଉନାହାନ୍ତି ବୋହୁତ କାଁ ଭାଁ କୋଉ ଗୋଟେ ଅଧେ ଲୋକ ଯାଉଚନ୍ତି।
ଯୋଉମାନେ ଚଢ଼ି ପାରି ସେମାନେ ଆଉ ତା
ଆମେ ଅଧଘଣ୍ଟେ ଭଳିଆ ତ୍ ଥାପି ଗଲୁ କେହି ଲୋକ ନାଇଁ ଚାରି ମାନେ ପୁରା ଜଙ୍ଗଲ ତ ପାହାଡ଼ ପୁରା ନିସ୍ତବ୍ଧ। ତାପରେ ଓପୁରୁକୁ ଉପରକୁ ଚଢ଼ିକି ଅଧ ହଁ।
ନାଇଁ ବୋଲବମ୍ ଟାଇମ୍ ରେ ଅଧିକ ପ୍ରାୟ ଲୋକ ରହୁଛନ୍ତି।
ହଁ ଅଧଘଣ୍ଟେ ଭଳିଆ ଓପୁରୁକୁ ଗ ଉଠିଲୁ ଯେ ତଥାପି ଆମେ ଯାଇକି କରିପାଇଲୁନୁ ମାନେ ଯାଇ ପାଇଁ ପହଞ୍ଚି ପାରିଲୁନୁ ଫେରି ଆସିଲୁ ବାଟୁରୁ।
କାଶୀ ବିଶ୍ଵନାଥ ମନେ ପଡ଼ିଲା କାଶୀ ବିଶ୍ଵନାଥ ଓପରେ ଅଛନ୍ତି ଯୋଉ। ତାଙ୍କ ଉପରେ। ଜାଣିଛନି କାଶୀ ବିସ୍ଵନା ଗୋଟେ ଅଛନ୍ତି ମାନେ
ହଁ ଥିବ ଥିବ ହଁ ପାଣି ଢାଳିବା ପାଇଁ ସେମତି
ଏ ଓପରୁକୁ ଯାଉ ମାନେସ୍ ଏଇଠୁ ତଳେ ଅଛନ୍ତି କାଶୀ ବିଶ୍ଵନାଥ। ଉପରେ ଗଲା ମାନେ ଯେ ଚନ୍ଦ୍ରଶେଖର ବାବା ଉପରେ କାଶୀ କଶ୍ୱନାଥ ତାଙ୍କ ଉପରେ। ତାଙ୍କୁ କହନ୍ତି କୁଡ଼ାଲିଙ୍ଗ କୁହନ୍ତି ସେଇଠି ଗୋଟେ ତାଙ୍କ ଉପରେ ପ୍ରାୟ
ଓହୋ ନାଇଁ ଠାକୁରଙ୍କୁ ଭଲ୍ ସେ ଦର୍ଶନ କର ତୁ କରିପାରନା।
ହଁ ପୁରା ପାଖୁକୁ ଯେମତି ମାଳି ଯେମତି ପାଣି ନେଇ ଢାଳେ ଲିଙ୍ଗ ଓପରେ ସେମିତି ଆମ ସେଇ ଟାଇମ୍ ରେ ଆମୁକୁ ଛାଡ଼
ନାଇଁ ଓପରେ ସେଠି ତ କୋହୁଚ ଯୋଉ କାଶୀ ବିଶ୍ୱନାଥ ସେଠି ଢାଳ ମାନେ ଚ ବାବା ଚନ୍ଦ୍ରଶେଖରଙ୍କୁ ଭଲସେ ଦର୍ଶନ କରିପାର ନାଁ?
ଦର୍ଶନ କରି ହୁଏ କିଛି ଅସୁବିଧା ନାହିଁ କିନ୍ତୁ ପାଖୁକୁ ବି ଛାଡ଼ନ୍ତିନି ଆଉ ସେ ଟାଇମ୍ ରେ ଆଉ ଛାଡ଼ନ୍ତିନି ପାଣି ଢାଳ ଯେ ଯୋଉ ଅଛନ୍ତି ତାଙ୍କ ସିଧାରେ ଯୋଉ ବୃଷବ ମୂର୍ତ୍ତି ଅଛି।
ହଁ ହଁ।
ଏ ପ୍ରାୟ ଢାଳନ୍ତି।
ଓହ। ମା ଏତେ ବାଟ ଯୋଉ ଉଠିକି ସିଏ ମୋ ହଜବେଣ୍ଡ ବି ଯାଆ ନ୍ତି ସିଏ ତାଙ୍କ ବ୍ୟାଚଲର୍ ଟାଇମ୍ ରେ ଯାଉଥୁଲେ ଏ ପାଣି ଢାଳୁଥୁଲେ ଶ୍ରାବଣ ମାସରେ। କୁହନ୍ତି କପିଳାସ ଆମେ ଯାଉ ବୋଲି। ଉଁ ଗଡ଼ ଗଡି଼ଆ ଘାଟୁରୁୁ ପାଣି ଉ ବି ମା କେତେ କଷ୍ଟ। ଚାଲି ଚାଲି ହଁ ଚାଲି ଚାଲି ଏତେ ବାଟ ରୁ ଯିବ ତାପରେ ସେ ଯୋଉ ପାହାଚର ଓପୁରୁକୁ ଉଠିଲା ବେଳୁକୁ ଯାହା ମାଗିବ ଠାକୁରଙ୍କୁ ଠାକୁର ଦେଇଦେବେ।
ଆଉ ଆ କଷ୍ଟ ହେଲେ ବି କଣ ବାବାଙ୍କୁ ଡାକୁଚନ୍ତି ଯିବାକୁ ପଡ଼ୁଛି। ମାନସିକ ଯାହାର ଥିବ ସିଏ ଉଁ କଷ୍ଟ ପଡ଼ିବ ସେ ଆ ମତେ ଏବେ ସବୁ କଷ୍ଟ ଦୂର ହେଇଯିବ।
ହ ସେମିତି ମାନେ କଣ ମାନସିକ ଥିଲା ନା ସେମିତି । ଆସ।
ନାଇଁ ମାନସିକ ଥିଲା ଜାଇଥିଲୁ ଆଉ । ଏମତି ମାନେ ଗାଁରେ ହୁଏ ଯାଉ ସେଠିକ ।
ହଁ ହଁ।
ଆଉ ରୋଷେଇବାସ କଣ କଣ ଜାଣିଛନ୍ତି।
ହଁ ରୋଷେଇ ଏମତି ପ୍ରାୟ ସବୁ ଜାଣିଛି ପୋ ପିଠା ପିଠୀ ଉ କରିବା ମୁଁ ଆଉ ସେଗୁଟା ଜାଣିନି। ଏମିତି ରୋଷେଇବାସ ଯାହା ଖାଇଲା ଭଳିଆ ସବୁ କରିଦେବି।
ହଁ ହଉ ଠିକ ଅଛି। ଆପଣଙ୍କ ସାଙ୍ଗରେ କଥା ହେଇକି ବି ଭଲ ଲାଗିଲା। କରିଆ ଆଉ ଅଛି କଥା ହଉ ଛି ସମତିଙ୍କ ସାଙ୍ଗରେ ମିଳୁଛି। ସମସ୍ତି ଙ୍କ ରେ ଜାଣିବାକୁ ମିଳୁଛି କେମିତି କଣ।